ହାଲୋ ହାଲୋ
ହେଁ ହଁ
ହଁ ହଁ ପୁରା କ୍ଲିିୟର ଅଛି ମୋ ପ୍ଲାଏ
ହଁ ଶୁଭା ଯାଉଛି ହଁ ହଁ ଶୁଦ୍ଭା ଯାଉଛି ହେଁ ଯାଆ ହଁ ହଁ ହ୍ୟାଲୋ।
ହଁହାଁ ଟକ ଆଜ୍ଞା ଜଏଗୁରୁ।
କଅଁ କରୁଥିଲେ ଆପଣ?
ମୁଁ ହଁ କିଛି ନାହିଁ ଜଣେ ମୋର ମହିଳା ମିତ୍ରଟେ ଅଛି ସେ ମତେ ଆଉ କିଛି ମାନେ ଆଉ ମୋ ଓଡିଆ ଟିକେ ବହୁତି ଖରାପ ମୁଁ ଓ ଡି ଆ
ହଁ ହଁ ମୁଁ କହିଦେଇଚି ଚଳିବ ଚଳିବ ମୋ ଓଡ଼ିଆ ବି ଏତେ ଭଲ ନୁହଁ।
ଏତେ ଇଂଲିଶ ବାହାରି ମଝିରେପଡୁଚି ହାଲୋ ହ୍ୟାଲୋ। ଉଁ ହୁଁ ଆଉ ଆପଣ କଣ କରୁଚନ୍ତି?
ମୁଁ ଏଖାନା ଟ୍ୟୁଶନ୍ ରୁ ଆସିଥିଲି। ମୁଁ ହେଲା ଟ୍ୟୁସନ ହେଲା ଏଇଟୁ ରୁ ନାଇନ ପିଲାଙ୍କୁ ପାଠ ପଢାଏ।
ଏ ଯୋ ଔ। ଆପଣଙ୍କର ଏ ଯୋଉ ଭଉଣୀଟିିଏ ଅଛି! ବଡ? ତାକୁ ଟିକେ ପାଠ ପଢଉନାହାନ୍ତ
ଯୋଉ ସେ ଟିକେ ଅନଅମ୍ପଲେଡ଼େଏଛ! ସେଥିପାଇଁ କି ସେଟିକେ ଡିପ୍ରେସନ ଭିତରେ ପଳେଇଯାଇଚି।
ଆ---ପେ ବେ। ଇ ଇଂରାଜୀ ଶବ୍ଦ ରେ ଇ----କି ହାଁ ଉ କଣ କହିଲୁ ସେଇଟା?
ଉଁ ଉଁ ଉଁ କଣ କହୁଛନ୍ତି ଆପଣ? ହଁ ଥି।
ଓ ମୁଁ--ମ ପାଣ୍ଡୀଆନକୁ ଚାହିଁବି। କି ମୁଁ
ଆରବ ମତେ ଲାଗିଲାନି ଏବେ -ବେ-ମତ। ତେବ୍ ମୁଁ ଆ ମୁଁ